ଆପଣଙ୍କୁ ମୋ ଭଏସ୍ କ୍ଲିୟର ଶୁଣାଉଚି ତ?
ଆଜ୍ଞା ଆଜ୍ଞା।
କଣ କରିଥିଲି ଏବେ?
ତ ମୁଁ ତ ଏବେ ଜଷ୍ଟ ଚିମ୍ ରୁ ଆସିକି ବସିଚି ଆପଣ କଣ କରୁଚନ୍ତି କୁହନ୍ତୁ?
ମୁଁ ଏଇଠି ମାନେ ଘରେ ବସିଥିଲି ତ ଟିକେ ନେଟୱାର୍କ ଇସୁ ରଉଚି ତ ବାଲକୁନି କୁ ଆ ଆସିଲି ଆଉ।
ଆଜ୍ଞା ଆଜ୍ଞା।
ହଁ ଆଉ ଆପଣ ଖାଇସାରିଲେଣି।
ନା ମୁଁ ଦିନ ସାରା କିଛି ଖାଇନି, ଦେହ ଟା ଟିକେ ଖରାପ ଅଛି ତ ଖାଲି ଜିମ୍ ଯାଇକି। କିଏ ପ୍ରୋଟିନ୍ ପିଇକି ବସିଛି ଆଉ
ଆଜ୍ଞା ହଁ ଆଉ। ଆପଣ ମାନେ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା ଆପଣଙ୍କର
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ଆଜି ଆଜି ଖାଇଥିଲେ କଣ?
ମୁଁ ଖାଇନି ପରା ଆପଣଙ୍କୁ କହିଲେ ଏବେ।
ମ ନାଇ ଯୋଉ ସକାଳେ କିଛି ଖାଇନାହାନ୍ତି। ଆରେ ତାହେଲେ ତ ସେମିତି ହେଲେ ଟିକେ ମାନେ ବେଶୀ ଦେହ ଖରାପ ହେଇଯିବ।
ନା ଯି ଖରାପ ହବନି ଦେହଟା ଟିକେ ମାନ୍ଦା ମନ୍ଦ ଲାଗୁଛି ତ ଜିମ୍ ଯାଇକି ଜିମ୍ ପୂର୍ବରୁ ପ୍ରି ୱାର୍କଉଟ ଆଉ ଜମ୍ ପ ୱାର୍କାଉଟ ୱାର୍କାଉଟ ନେଇ ବସଛି ଆଉ
ଆଛା ଆପଣ କେତେ ମାନେ ଆପଣ ଜିମ୍ କେତେ ଦିନ ହେଲାଣି କରୁଛନ୍ତି।
ଜିମ୍ ବର୍ଷ ଦେଢ ବର୍ଷବ କରୁଛି ଆଉ
ଆଛା ଆପଣଙ୍କୁ ରେଜଲ୍ଟ ମିଳିଛି ନା ମିଳିନି ସେମତି। ବେଶୀ କିଛି ଅଧିକ ଆଛା ଆପଣ ଏବେ କରନ୍ତି କଣ?
ତୁ ମୋତେ ଏବେ ପ୍ଲସ୍ ଟୁ ସରିଛି, ଆ ପ୍ଲସ୍ ଥ୍ରୀ ପ୍ଲସ୍ ଥ୍ରୀ ପାଇଁ ମୁଁ ଫର୍ମ ପକାଇଥିଲି ବିଜେପିରେ ଫର୍ମ ଆସିଛି, ଫାଷ୍ଟ ଇଲେକ୍ସନ ମ ବିଜେପିରେ ପଳେଇ ଆସିଛି
ଆଚ୍ଛା ତାହେଲେ ଆପଣ ବିଜେପିରେ ପଡିୁଛନ୍ତି ମୁଁ ବି ସେଇ ବିଜେପିରେ।
ଆମେ ବିଜେପିରେ କଣ ପ୍ଲସ୍ ଥ୍ରୀ କରଛନ୍ତି?
ମାନେ ମୋର ଗୋଟେ ସେଲ୍ଫ୍ ଫାଇନାନ୍ସିଂ କୋର୍ସଟେ, ଇଲେକ୍ଟ୍ରୋନିକ୍ ଆଣ୍ଡ ଟେଲିକମ୍ୟୁନିକେଶନ।
ଆଚ୍ଛାବ ମୋଠୁ ବହୁତ ବଡ ସାର୍ ଆଉ।
ହଁ ମାନେ ଗୋଟେ ବର୍ଷ ଆଉ।
ଆଛା ଆଚ୍ଛା।
ଆଜ୍ଞା ହଁ।
ଆପଣ ଏଇ ଭୁବନେଶ୍ୱରୀ ଆପଣ ଭୁବନେଶ୍ଵରୀ ଲୋକ ନା କୋଉ ଆସୁଛନ୍ତି ବାହକୁ ଗୋଟେ
ନା ଭୁବନେଶ୍ଵର।
ଭୁବନେଶ୍ଵର ଆଚ୍ଛା।
ହୁଁ ଆପଣଙ୍କ ଘର କୋଉଠି?
ମୋ ଘରେ ଭୁବନେଶ୍ୱର କଳ୍ପନାରେ ରହୁଛି। ଆଉ ବରଟ ଥାନା ପାଖରେ ଥାନା ଫ୍ରଣ୍ଟରେ।
ହଁ ମୋର ବି ସେଇ ହୁଡ ଗଡେଟ କଲୋନୀ।
ଆଚ୍ଛା ଆଚ୍ଛା।
ଯୋଉ ପଞ୍ଚୁବାଣ୍ଡବ ଗୁମ୍ଫାା ତ ଜାଣିଥିବେ।
ହଁ ହଁ ସେଇ ସେଇ ପାଖରେ ବଡ ପୋଲିସ ଷ୍ଟେସନ। ଫ୍ରଣ୍ଟ ରେ ମୋ ଘର ପୁରା।
ପାଖରେ ତ ଆ ଆପଣଙ୍କର ସ୍କୁଲିଂ କୋଉଠି ଥିଲା?
ଆଛା ମୋର ବି ସେ ସରସ୍ଵତୀ
ସରସ୍ଵତୀ ର ସ୍ନେହା ଦିଦି ଆପଣ ସ୍ନେହା ଦିଦି ତାହେଲେ ଯୋଉ ସେକ୍ସନ ବି କି ସିରେ ଠଥିଲେ ବଧେମର ମନ ବୁଝ ସେ ପ
ହଁ ମୁଁ ସିରେ ପଢୁଥିଲି।
ତେବେ ଦେଖିଲେ ଜାଣିପାରିବୁ ନା ନା ସେମିତି ଜଣା ପଡୁନଥିବ।
ଦିଟା ସ୍ନେହା ଥିଲେ ନା ତ ଆପଣ କୋଉଟା ବି ଜାଣିଥିବ ମୁ ଜାଣିନି।
ଆଚ୍ଛା ଆଛା।
ଆଜ୍ଞା ହଁ। ଆଉ ହଉଛି ତାହେଲେ ଆପଣଙ୍କର ତ ମାନେ ମୋର ତ ବହୁତ ସରସ୍ଵତୀ ମାନେ ତ ମୁଁ ବହୁତ ଜୁନିୟର ମାନଙ୍କୁ ବି ଜାଣିଛି।
ଆଜ୍ଞା ଆଜ୍ଞା। ମୁଁ ତ ଚିହ୍ନିଥିବି ବାକି ମୁଁ କଲେ ସ୍କୁଲ ଟିକେ ମୋ ସ୍କୁଲରେ ଟିକେ ଉତ୍ପାଦନ ନାଏ ମୁଁ ଚିହ୍ନିଥିବ ଆପଣ
ହା ହୁଁ ମତେ ବି ମୁଁ ବି ସେଥିରେ ଗଟେ।
ନା ମତେ ଚିହ୍ନିଥିବେ ମୋ ମାହାକୁଡା ବୋଲି ଚିହ୍ନି ଥିବେ।
ହଁ ଚିହ୍ନ ମାନେ ଶୁଣିଲା ଭଳିଆ ଲାଗୁଛି ବର୍ତ୍ତମାନ ଏତେ ଫେଷ୍ଟ ସେଟା ମନପଡୁନି ଏବେତ ହେଲାଣି ମାନେ ବହୁତ ଦିନ ହେଲାଣି। ହଁ ହଁ ଏଁ ହେଁ ହେଁ ବି ଇଆ ଦେହରେ ରହୁଛି ସମସ୍ତଙ୍କ ନାଁରେ
ନା ଟିକେ ମୁଁ ଟିକେ ଅଧିକ ଥିଲି। ଟିକେ ମୁଁ ଆପଣଙ୍କ ବ୍ୟାଜ ଗଲା ପରେ ଟିକେ ମୁଁ ଅଧିକ ହେଛି ମନା ଟିକେ ଅଧିକ ହାଇଲାଇଟ ଯା ଯା ଯାଇଚି ହ
ଆଛା ହଁ ହଁ ଅହ ଆଉ ଯୋଉ କହ ତ ଗୋଟେ କହୁଥିଲି ଆପଣ ଟିଉସନ୍ କୋଉଠିକି ଯାଉଥିଲେ?
କୋଉଠି ମାନେ ଟେନ୍ଥରେ ନା ଟେନ୍ଥରେ ତ।
ହଁ ସେଇ ସ୍କୁଲ ରେ ହଁ।
ହଁ ଟେନ୍ଥରେମୁଁ ଯାଉଥିଲି ଅଂଶନପ୍ରତି ଗୁରୁଜୀ ପାଖକୁ ଇଂଲିସ୍ ଯାଉଥିଲି ଗଦାଧର ଗୁରୁଜୀ ପାଖକୁ ସଂସ୍କୃତ ଯାଉଥିଲି ଆଉ ବିଜୟ ଗୁରୁଜ ବିଜୟ ଗୁରୁଜାଙ୍କ ପାଖକୁ ଯାଉଥିଲି ଏଇ ମ୍ୟାଥ ପାଇଁ ଆଉ।
ଆଚ୍ଛା ମ୍ୟାଥରେ ମୁଁ କଣ ସୂର୍ଯ୍ୟମଣି ଗୁରୁଜୀ ପାଖକୁ ଯାଉଥିଲି ଲସ୍ ପୁରା ଲସ୍ ହେଇକି ଆସିଲେ ତ
ଦିଦି ମ୍ୟାଥରେ ମ୍ୟାଥରେ ଜୋଠି ବିଗଲେ ଆମ ବ୍ୟାଚରେ ଯୋଉଠି ବି ଆମ ଦିଟା ବ୍ୟାଚରେ ମ୍ୟାଥ ଯୋଉଠି ବି ଗଲେ ବି ଆମେ ଲାସ୍ ରେଥିଲୁ।
ହଁ ସତ ମାନେ ସିଏ ମ୍ୟାଥ କିଛି ଲାଭ ନାହିଁ ମାନେ ମତେ ଲାଗୁଛି ମାନେ ଟିଚର ନାହାନ୍ତି ପଢିବାକୁ ସେମତି ମ୍ୟାଥ
ଏ ପ୍ଲସ ଟୁରେ ଯେମିତିଆ ମ୍ୟାଥ ଥିଲା ପ୍ଲସ ଟୁ ରେ ଯେମିତି ସାଇନ୍ସରେ ଯେମିତିଅ ମ୍ୟାଥ ପଢ଼ୁଥିଲି ସେଇଭଳିଆ ଯଦି ମ୍ୟାଥ ପାଢ଼ୀ ଥାଆନ୍ତି ଟେନ୍ଥରେ। ମୋର ଏବେତ ଏଇଟିଏଇଟଆଛି ସେତେବେଳେ ମ୍ୟାଥ ନାଇଁଟିଅବଭ୍ ଯାଇଥାନ୍ତା ଟେନ୍ଥରେ ଯେମିତିଆ ଏପଟେ ସେପଟେ
ମାନେ ମୋର ତ ପୁରା ମାନେ ସୂର୍ଯ୍ୟମଣି ଗୁରୁଜୀ ସେଇ ମାନେ ସେଇ ଟାଇମ ରେ କଣ କହିଲ ସେ ତାଙ୍କର ଘର ମାନେ ଟିକେ ଘର ସେ ଚେଞ୍ଜ କରିଦେଲେ ସିଏ ଆଉ ଦେଖିଲେନି ଆମକୁ ତ ମାନେ ସିଏ ବୋଲ ତାଙ୍କ ବାଟରେ ସିଏ ତାଙ୍କ ବାଟରେ ଆଉ ମାନେ ଅଛନ୍ତି ଏମିତିରେ ପିଲା ପଢୁ ନଥିଲେ ବଟ ଆମେ ଯୋଉ ଅଧା ମାନେ ପୁରା ରେ ରହିଥିବ ବେଶୀ ଭଲ ପଢିବନି ମାନେ ନତିକି ସେତିକି ପ୍ରେସର ନ ଦେଲେ ପଢିବନି ତ ଯାହା ଅବସ୍ଥା ଆଉ। ହଁ ଆଉ ସେ ଏଇଟା ହଉଛି ଆଉ ମାନେ ଅଂଶୁମାନ ଗୁରୁଜୀ ତ କିନ୍ତୁ ଭଲ ପଢାନ୍ତି।
ଇଂଲିଶରେ ମୋର ନା ଟେନ୍ଥ ରେ ଇଂଲିଶ ଖରାପ ହେଲା ନା ପ୍ଲସ ଟୁ ରେ ଇଂଲିଶ ଖରାପ ହେଲା।
ନା ମୋରବି ସେ ଇଂଲିଶ ଭଲ ହଁ।
ରେ ଇଂଲିଶ ଇଂଲିଶ ଆଉ ସଂସ୍କ୍ରିଟ ତ ପାଇଁ ତ ବଞ୍ଚି ଅଛି, କିନ୍ତୁ ପ୍ଲସ୍ ଟୁ ର ଓଡିଆ ଟିକେ ଖରାପ ହେଇଗଲା, ଯେୁ ମୁଁ ସା ଓଡିଆ ନେଇ। ତ ପ୍ରଶ୍ନ ଖରାପ ହେଇଗଲା।
ନାଇଁ! ମୋର ପ୍ଲସ ଟୁ ରେ ବି ସଂସ୍କ୍ରିଟ ଥିଲା ତ ଲାଭ ହେଇଗଲା। ସଂସ୍କ୍ରିଟ ଟା ଟିକେ, ମୁଁ ଟିକେ ନାଇଁ ଡରିକି ନେଇଥିଲି, ମାନେ। ପ୍ଲସ ଟୁରେ ସେତିକି ସଂସ୍। ଟିକେ ପଢେଇ ପାରିବ କି ନାଇଁ, ନ ମାନେ ସେ ଯାହା ବି ହଉ, ସେମିତି ଏମିତି ହେଇଗଲା, ଆଉ ଆମ ତାନେ ପ୍ଲସ ଟୁ କୋଉଠି।
ପ୍ଲସ ଟୁ ମୁଁ ପ୍ରାଇଭେଟରେ କରିଥିଲି, କେମ୍ବିବିତ୍ରିଶୂଳିଆ।
ଆଚ୍ଛା ମୋର ବି ମାନେ ପ୍ରାଇଭେଟ ଥିଲା ଜୁପିଟର।
ଆ ତ ଆମ ଜୁପିଟରରୁୁ କୋଉଠି ବିଜେପିକୁ ଆସିଲୁ? ନା। ତମେ ପ୍ଲସ୍ ଟୁ ପୁରା କମ୍ପ୍ଲିଟ୍ କରି ଆସିଛ ନା, ପ୍ଲସ୍ ଟୁ ଅଧାରୁୁ ପୁଣି ଆସିଲହେରି ପା
ନା-ନା-ନା ପୁରା ଇଲେଭେନ୍ ଟୁଏଲଭ୍ ସରିଲା ପ୍ଲସ୍ ଟୁ ସାରିଲି ସେଇଠି ତାପରେ ପ୍ଲସ୍ ଥ୍ରୀ ମାନେ ପ୍ଲସ୍ ଥ୍ରୀ ତ ନୁହଁ ମାନେ ସେଇଠି ଯୋଉ ବିଜେପିରେ କୋର୍ସଟା କରୁଛି ତ ବିଜେପିରେ ଆଉ।
ଆଚ୍ଛା ଆଚ୍ଛା ମାନେ ଜୁପିଟର୍ ତ କରୁଥିବେ, ଜୁପିଟର୍ ଗୋଟେ ସୁୁକନ୍ୟା ଦିଦି ଗୋଟେ ପଢ଼ୁଥିଲେ ଆପଣ ଜା ଚିହ୍ନିଥିଲେ ତାଙ୍କୁ?
ହଁ-ହଁ ଜୁପିଟର୍ ମାନେ ଓମେନ୍ସ ତ? ନାଇଁ ନାଇଁ ହୋ ହଁ-ହଁ ସୁକନ୍ୟା ହଁ ସୁକନ୍ୟା ମ୍ୟା ମାନେ ଆମ ସ୍କୁଲ୍ ସୁକନ୍ୟା କଥା କହୁ
ଆଜ୍ଞା-ଆଜ୍ଞା ସିଏ ବି ଜୁପିଟରରେ ପଢୁଥିଲେ। ଅଁ-ଅ ମୋ ସାଙ୍ଗ, ସେ ଭଉଣୀ ତ ସେ ଶୁଣି ସେ ଜୁପିଟରରେ ପଢୁଥିଲେ ବୋଲି, ମୁଁ କହିଲି ହଁ ଜୁପିଟରରେ।
ହଁ, ଆଉ ଯୋଉ ସାଇକୁ ବି ଜାଣିଥିବ, ସେ ବି ଜୁପିଟରରେ ପଢୁଥିଲା। ହଁଅ-ଅ ତ ସେମାନେ ଆଉ ଆମେ ସବୁ ଆମର ଆକ୍ଚୁଆଲି ସେମାନେ କଣ କହିଲ ଜୁପିଟରରେ ଦିଟା କ୍ୟାମ୍ପସ୍ ତ ଆମର ଗୋଟେ ନୟାପଲ୍ଲୀରେ ଓମେନ୍ସ କ୍ୟାମ୍ପସ ଅଛି, ତ ମୁଁ ସେଇଥିରେ ପଢୁଥିଲି।
ଯିବା ଆସିବା ନା ହଷ୍ଟେଲରେ ଥିଲେ ଆପଣ?
ନାଇଁ ଯିବା ଆସିବା, ଏଇ ପାଖରେ ତ ଆଉ ହଷ୍ଟେଲରେ ରହିବି, ମାନେ ସେପଟେ ଯୋଉ ମେନ୍ କ୍ୟାମ୍ପସଟା ଖୋର୍ଦ୍ଧା ଆଡେ ତ ସୁକନ୍ୟା ହଷ୍ଟେଲରେ ରହୁଥିଲା।
ଓହୋଃ।
ହଁ, ତ ସିଏ ହଷ୍ଟେଲରେ ରହୁଥିଲା। ମାନେ ମୋର କିନ୍ତୁ ଅଲଗା ଆଉ। ତ ଯୋଉ ଅର୍ପିତାକୁ ଜାଣିଛ ନା ନାଇଁ?
ଅର୍ପିତାଆ-ଆ-ଆ ଦିଦି ମୋଟା ହେଇକି ଟିକେ?
ହଁ ଟିକେ ଡେଙ୍ଗା ହେଇକି, ମୋଟା ହେଇକି ଟିକେ, ଅର୍ପିତା ସାହୁ। ଅ ତାହେଲେ ତମେ ତ ତାକୁ ମୋ ସହିତ ଦେଖିଥିବ ଆଉ, ମାନେ ତାରି ସହିତ ମୁଁ ସବୁବେଳେ ବୁଲେ।
ହଁ ଧ୍ୟାନ୍ ପୁନର୍ ଦିଦି କ୍ଲାସ ନାଇନଥ୍ କି ଟେନଥ୍, ନାଇନଥ୍ କି ଏଇଟଥ୍ ରେ ମୋ ପାଖରେ ବସୁଥିଲେ ଏକ୍ଜାମ୍ ଟାଇମ୍
ଆଛା ହଁ, ତ ସେଇ ମାନେ ସେଇ ତାରି ସାଙ୍ଗ, ମାନେ ତାରି ସହିତ ମୁଁ ଟେନଥ୍ ରେ ପୁରା ବୁଲାବୁଲି କରିଛି।
ତ ମୁଁ ଧ୍ୟାନ୍ ମୁଁ ଟୋଟାଲ୍ ଟୋଟାଲ ଦେଖିନଥିଲି, ଦେଖ୍ କି କେମିତି ମ କାଇଁ ନା ଟେନ୍ ସରିବାକୁ ତ ଆମକୁ ତିନି ବର୍ଷ ଭଳିଆ ପଳେଇଲାଣି ତ ଦେଖିଲେ ହଁ ଏ ମା ରିୟ ରିୟ ମାନେ ରିୟଲାଇଜ୍ କରିବି ଏ ହଁ
ସେଇ ହଁ, ଟେନଥ୍ ପରେ ମାନେ ଯୋଉ ମାନେ ଆଉ ଟିକେ ଗ୍ୟାପ୍ ରହିଯାଏ ନା ଯୋଉମାନେ ଗମେଣ୍ଟରେ ପଢିଲେ ତ ସେମାନଙ୍କର ଟିକେ ସ୍କୁଲ ପିଲାଙ୍କ ସହିତ ଟିକେ ସେମାନେ ଟିକେ କନେକ୍ସନଟା ରହିଥାଏ କିନ୍ତୁ ନ୍ତୁ ଯୋଉମାନେେ ପ୍ରାଇଭେଟରେ ପଡିିଗଲେ, ତା ଟିକେ ମାନେ ଟିକେ ଡିଷ୍ଟାନ୍ସ ହେଇଯାଏ ମୋର ବି ସେଇଆ ହେଇଯାଇଥିଲା କିନ୍ ତ ଏବେ ଟିକେ ବିଜେପିକୁ ଯୋଉ ପଳେଇ ଆସିଲି ପୁଣି ସାଙ୍ଗ ହେଇଗଲେ ବହୁତ ସାରା। ମାନେ ସ୍କୁଲ ସାଙ୍ଗ ହିଁ।
ଆଚ୍ଛା, ତ ସବୁ ସବୁ ପାଖ ପିଲା, ସବୁ ପାଖ ପିଲା, ବିଜେପରେ ପଡୁଛନ୍ତି ଆଉ।
ହଁ, ଆମର ତ ସ୍କୁଲରେ ବୋଧେ ମାନେ ପାଖାପାଖି ଫିପ୍ଟି ପରସେଣ୍ଟ୍ ପିଲା ମାନେ ମାନେ ପାଖାପାଖି ପ୍ରାୟ ସବୁ ବିଜେପିରେ ହିଁ ପଢନ୍ତି। ହଁ, ତ ସେଇ। ସେଥିପାଇଁ ମୋର ଯାହା ଯେତିକି ଡିଷ୍ଟାନ୍ସ ହେଇଯାଇଥିଲା ତ ପୁଣି ଆଉଥରେ ହେଇଗଲା ଆଉ।
ଆଚ୍ଛା, ଆଚ୍ଛା।
ହଁ ଆଉ ଯୋଉ ସେଇଆ ତାହେଲେ ଏମାନେ ଏବେ ଆଡମିସନ ସରିଲାଣି? ଏଇନା ବିଜେପି ରେ ସରିନି।
ନା ସରିନି ବାକି ଆଡମିସନ କଥାବାର୍ତ୍ତା ଚାଲିଛି।
ହୁଁ ଏବେ ଏବେ ନେଇ ଚାଲିଛି ବିଜେପିର ଆଡମିସନ ମାନେ ପୁରା ସିଏ ସବୁ ଗୋଟେ ବସିକି ତାଙ୍କର ମାନେ ବହୁତ ମାନେ ବହୁତ ସାରା ବ ଆସଛନ୍ତି ନା ହଷ୍ଟେଲ ଓ ଏବେ ତ ସେମାନେ ବହୁତ ଡିଷ୍ଟାନ୍ସ ରୁ ଆସନ୍ତି ତ ସବୁ ଏବେ ଚାଲିଛିି ମାନେ ଗଳି ଆଡମିସନ ସବୁ
ଆଚ୍ଛା, ଆଚ୍ଛା।
ହଁ। ଆଉ ଆଉ କଣ କହ?
ଆଉ କଣ କହିବି ଦିଦି କଥାତ ହଉଛି ଏୟା।
ହଁ ଆଉ ତାହେଲେ ସାସ୍କିଡ଼ ତାହେଲେ ନା ଅ, ସିଏ ତ ମାନେ ସିଏ ତ ପଢେଇବେ ଯେତିକି ମଜା ତାଠୁ ବେଶୀ କରନ୍ତି।
ଆମ ବ୍ୟାଚରେ ଟୁଇସନ ଗୋଟେ ମାସ ବନ୍ଦ ହେଇଥିଲା।
ମାନେ କଣ ପାଇଁ?
କଣ କହିବି, ଆମେ ଏମିତି ହେଲୁ ଆମ ଟିଉସନ ଗୋଟେ ମାସ ବନ୍ଦ ଥିଲା। ମୋତେ ପର୍ସନାଲ ଦି ମାସ ବନ୍ଦ ଦେଲେ ଆଉ।
ଏ ଭାଇ ମାନେ ପୁରା ଅନେକଷ୍ଟ ଲେବଲ୍ ଦୁଷ୍ଟ ପିଲା ଆଉ।
ଏ ହେ ମୋତେ ଗୋ ପାରିଲେ ସେ ପଚାରିବ ମାଆ କ ତମେ ଯୁଆଡେ ବି ଯା ସ୍କୁଲ କୁ ଯା ଯୋଉଠି ଜା ପଚାରିବ ମା କି ସବୁ । ପୁରା ମା ଏମତିଆ ଥିଲେ ଏମତିଆ ଏମତି ହଉଥିଲା ଏ ଟେଲ ଗାଇଦେବେ ପୁରା।
ମାନେ ମୁଁ ତ ଶୁଣିଚି କିନ୍ତୁ ମାନେ ଓ, ହେଇଗଲାଣିି ମୋର ବି ଏ ତ ଚାରି ବର୍ଷ ପାଖାପାଖି ହେଲାଣି ସ୍କୁଲ୍ ଛାଡିବାର। ତ ମୁଁ ଏତେ ଧ୍ୟାନ ଦେଇନି ଆଉ।
ଆଜ୍ଞା।
ହଁ ତ ସେଇଆ ହଉ ଆମେ ପରେ କଥା ହବା।
ଟାଇମ୍ ହେଇଗଲାଣି।
ହଁ।
ହ୍ୟାଲୋ ହଁ ଦିଦି ପରେ କଥା ହେଵା।
ଆଜ୍ଞା।
ଆଜ୍ଞା।